ସାର୍ ନମସ୍କାର କେମିତି ଅଛନ୍ତି ଆପଣ?
ମୁ ବହୁତ ଭଲ ଅଛି, ଆପଣ କେମତି ଆସୁ?
ହଁ ମୁଁ ବି ବହୁତ ଭଲ ଅଛି, ଆଚ୍ଛା ଆପଣଙ୍କୁ ଆଉ ଯେତେବେଳେ ଆପଣ ଫ୍ରି ଥାଆନ୍ତି ଆପଣ ବୋରିଂ ଲାଗେ ସେତେବେଳେ କଣ କାମ କରିବାକୁବ ମାନେ କଣ କରିବାକୁ ଆପଣଙ୍କୁ ଭଲ ଲାଗିବ?
ମତେ ଆଚୁଆଲି ବହୁତ ଘର କାମ କରିବାକୁ ବହୁତ ଭଲ ଲାଗେ ଯେମିତି କି ରୋଷେଇ। ଅ ଘର ସଫା ମାଙ୍କୁ ହେଲ୍ପ କରିଦବା। କି ମାନେ ଆମର ଅ ନିଜ ଘର ଟାଇପ ର କେମିତି ସାଜାସଜି ଟାଇପ ର ଏଗୁଡା ସବୁ ମତେ
ରୋଷେଇ ଭଲ ଲାଗେ? ରୋଷ ରୋଷେଇ ରେ ଆପଣଙ୍କ କଣ ଖା ଆଇଟମ ସବୁ ମାନେ ଭଲ ଲାଗେ ଖାଇବାକୁ ଭଲ ଲାଗେ?
ହେଯ ପରେ ତ ମତେ ଭେଜ ଉପରେ ମତେ ଆଁ କଣ ପନିରର କି ମସରୁମ ହଉ। ଚାହା ବି କିଛି ମସଲା ଦାର କରିଦଲେ ମତେ ବହୁତ ସ୍ପାଇସି ବାଲା ବହୁତ ମସଲା ଟା ଭଲ।
ମସରୁମ ମସଲା କେମିତି ଆପଣ ରେସିପି ଜାଣିଛନ୍ତି କେମିତି ସେଇଟା ବନାଯାଏ?
ଆଜ୍ଞା ମୁଁ ଗୋଟେ ଭଲ ଉପାୟରେ କହୁଛି ଶୁଣନ୍ତୁ?
ହଁ।
ଆଁ ବଟମ ମଶ୍ରୁମ୍ ହଉ କିମ୍ବା ନର୍ମାଲ ମସରୁମ୍ ହଉ।
ତାକୁ ଭଲ ସେ ଧୋଇ ଦେଲା ପରେ ଆପଣ ବିନା ଫ୍ରାଏ କରିକି ବିନା ଫ୍ରାଏ କରିକି ତାକୁ ମସଲା ଦାର କରିବା ପାଇଁ ଗୋଟେ ଟେଷ୍ଟ ବତଉଛି।
ଆଚ୍ଛା ଫ୍ରାଏ ଆମକୁ କରିବା ଦରକାର ନାହିଁ ସେମତି କଞ୍ଚ ରେ ବନିବ।
ହଁ, କଞ୍ଚାରେ ବନେଇଲେ ବି ବହୁତ ଟେଷ୍ଟ ଆସିବ।
ଆଚ୍ଛା, ଆଚ୍ଛା ଠିକ୍ ଅଛି ଆପଣ କୁହୁନ୍ତୁ ତ କେମିତି ସେ ରେସିପି ଟା?
ଉଁ ଛତୁ ଟା ଭଲସେ ଧୋଇ ସାରିଲା ପରେ ଯେମତି ଆମେ ନର୍ମାଲି ଯେମତି ମସଲା ଦେଇ ପିଆଜ, ଅଦା, ରସୁଣ। ଗୋଟା ମସଲା ଏଇଗୁଡା ସବୁ ଆମେ ବ୍ୟବହାର କରୁଛେ। ତାକୁ ଆଗ ଅ ପିଆଜ, ଅଦା, ରସୁଣ, ଟମାଟ କୁ ଆପଣ ଗ୍ରାଇଣ୍ଡ କରିଦେବେ, ଯେମିତି ଟମାଟ ଗ୍ରାଇଣ୍ଡ କରିଦେଲେ କ ଗ୍ରେଭି ଟା ଟିକେ ବହଳିଆ ମାନେ ଥିକ ନେସ ଆସବ ତାର।
ଆଚ୍ଛା ଆଚ୍ଛା।
ତେଲ ପକେଇବେ, ପିଆଜ ଅ ତାକୁ ପକେଇ ସାରିଲା ପରେ ପିଆଜ ଟା ଟିକେ ଆଁ ଭଲ ସେ ବ୍ରାଉନ୍ ଭଳିଆ ଭାଜି ହେଇ ସାରିଲା ପରେ ସେଥିରେ ଆପଣ ଅଦା, ରସୁଣ, ଟମାଟୋ ଦେଇେ ଥିବେ ଯୋଉ ବଟା ହେଇଥିବ ତାକୁ ଆପଣ ପକେଇବେ। ପକିସାଲେ ମସଲାଟା ଭଲସେ ଭଲସେ କଷେଇିବେ ଯେମିତି କି ତା ଦେରେ ଲୁଣ, ହଳଦୀ, ଅନ୍ୟ କିଛି ଚିକେନ ମସଲା ହଉ ମିଟ୍ ମସଲା ହଉ। ଯେତେ ପ୍ରକାର ମସଲା ହୁଉ ଆପଣ ପକେଇ ପାରନ୍ତି ଜିରା, ଧନିଆ, ଏ ଗୁରା ସବୁ ପ୍ରକାର ମସଲା। ଏବେ ତ ମସରୁମ୍ ମସଲା ବି ବାହାରି ଗଲାଣି ତାକୁ ବି ଆପଣ ୟୁଜ କରିପାରିବେ। ତା ପରେ ମୁଶ୍ରୁମ୍ ମାନେ ଧୁଆ ହେଇଥିବ ସେଥିରୁ ପାଣି ଭଲସେ ପାଣି ଭଲସେ ଛାଡି ଯାଇଥିବ। ଆଉ ତା ଦେହରେ ଆପଣ କଣ ଟିକେ ଆଗରୁ ହଳଦୀ ଆଉ ସୋରିଷ ତେଲ ଟିକେ ଗୋଳେଇ ଦେଇଥିବେ, ଯାହା ଫଳରେ ଛତୁ ଟା ଆପଣ ମାନେ ମସରୁମ ଟା ଗୋଟେ କଣ ସଢା ପଚା ଜିନିଷ ରୁ ସେ କହି ଛରୁ ମାନେ ଜ ଆଁ ଷ୍ଟାର୍ଟ ହେଇଥାଏ ନା, ମାନେ ଭଲ ସେ ଧୁଆ ଧୁଇ କଲେ ତା ଉପରେ ଟିକେ ହଳ
ତା ହେଲେ କେ କେତେ ସମୟ ସାର୍ ତାକୁ ଗୋଳେଇକି ଆମେ ରଖିପାରିବା?
ଆ ଯେମିତି କିି ଆ ହଉ ବେଶୀ କାଲି ହେଲେ ଅଧଘଣ୍ଟା କିମ୍ବା କୋଡିଏ ମିନିଟ୍ ପାଖା ପାଖି।
ଆଛା। ଆଉ ମସଲା ଟା କେମ୍ ବସେଇକି ତା ପରେ ସାର୍ କଣ କରିବାକୁ ପଡିବ?
ଭଗିଆ କଷେଇ ସାରିଲା ପରେ ଆପଣ ହାଲକା ହାଲକା ପାଣି ଦେଇ ଦେଇ କସଉଥିବେ। ତା ପରେ ଆପଣ ସେ ଛତୁକୁ ଆପଣ ଆଡ୍ କରିବେ ଆଡ କରିବେ ସେ ଛତୁ ଟା ଘୋଡେଇ ଘୋଡେଇ ସିଝିଲା ପର୍ଯ୍ୟନ୍ତ ଆପଣ ତାକୁ କଷି ଚାଲିବେ।
ଆଚ୍ଛା, ଆଚ୍ଛା। ଆପଣ ସାରେ ଏଇ ଯୋଉ ମସରୁମ କରି ସହିତ ଆପଣଙ୍କୁ କଣ ଖାଇବା ଭଲ ଲାଗେ ଭାତ ନା ରୁଟି? କଣ ସାର୍ ଭଲ ଲାଗେ?
ରୁଟି, ପୁରୀ, ଭାତ ସହିତ ଭାତ, ଛତୁ ତରକାରୀ ହେଲେ ବି ଭଲ ଲାଗେ।
ପୁରୀ ସହିତ ବି ଆପଣ ଖାଆନ୍ତୁ ପରଟା ସହିତ କିମ୍ବା ରୁଟି ସହିତ ବ ଭଲ ଲାଗେ।
ଆପଣ ସାରେ ଗୋଟେ ବହୁତୁ ବଢିଆ ରେସିପି ମତେ ସେୟାର କଲେ ମୁଁ ନିହାତି ଏଟା ଟ୍ରାଏ କରିବି ବୋଲି ଭାବିଛି। ଆଉ ଦେଖିବେ କେମିତି କଣ ଲାଗୁଛି, ଆଛା ଆପଣଙ୍କୁ ସାର୍ ଯେତେବେଳେ ଆପଣ ଆପଣଙ୍କୁ ଅଲଗା କିଛି ହବି ଅଛି, ଯେମିତି କି ଗି ଗୀତ ଶୁଣିବା ବା ମୁଭି ଦେଖିବା ଏଇ ସବୁରେ ଆପଣଙ୍କୁ କିଛି ପସନ୍ଦ ଅଛି?
ହଁ, ମତେ ଜଗନ୍ନାଥଙ୍କ ଜନମାନ ମତେ ବହୁତ ଭଲ ଲାଗେ। ମୁଁ ଯେତେବେଳେ ବାହାରକୁ ଯାଏ ଆଉ ମୁଁ ଇୟରକର୍ଡ ଲାଗେଇ ଯେତେବେଳେ ବି ଗୀତ ଶୁଣେ ଆଉ ଯିଏ ତ ଭାବୁଥିବେ କି ସୋସିଆଲ ମିଡିଆର ମାନେ ଆଧୁନିକ ଗୀତ ଗୁଡ଼ାକ ଶୁଣୁଥିବେ କିନ୍ତୁ ମତେ ବୋହୁତ୍ ଭଲ ଲାଗେ ନମିତା ଅଗ୍ରୱାଲଙ୍କର ଅହ ହଁ ତାପରେ ଅରବିନ୍ଦ ମୁଦୁଲି ଭିକାରୀର ଉ ଭିକାରୀ ବଳ ଏମାନଙ୍କର ଗୀତ ମତେ ବୋହୁତ୍ ଭଲ ଲାଗେ।
ଆଚ୍ଛା ଆଚ୍ଛା ଆପଣଙ୍କୁ ଆଉ କୋଉ ଏରିଆ ଆପଣଙ୍କୁ ବୁଲିବାକୁ ଭଲ ଲାଗେ ଯେମିତି କିି? ବିଚ୍ ଏରିଆ ନା ପାହାଡ଼ ଏରିଆ କୋଉ ଟାଇପ୍ ର ଏରିଆ ଆପଣଙ୍କୁ ପସନ୍ଦ ବୁଲିବା ପାଇଁ?
ହୁଁ ହୁଁ ଉଁ ମୋତେ ବେଶିକାଲି ଅ ବିଚ୍ ଏରିଆ ମାନେ ସମୁଦ୍ର କୂଳକୁ ଯିବା ପାଇଁ ବୋହୁତ୍ ଭଲ ଲାଗେ। ହଁ ହଁ ସେଇଠି ବୋହୁତ୍ ସମୟ ରହିବା ପାଇଁ ବି ବୋହୁତ୍ ଭଲ ଲାଗେ। ଗାଧେଇବା ଏଗୁଡ଼ାକ ମତେ ବୋହୁତ୍ ଭଲ୍ ଲାଗେ ବିଚ୍ ଏରିଆ ଯିବା ପାଇଁ ମତେ ବୋହୁତ୍ ଭଲ ଲାଗେ ଶଙ୍ଖର କିଛି କଲେକ୍ସନ୍ ଦେଖିବାକୁ ବି ମତେ ବୋହୁତ୍ ଭଲ୍ ଲାଗେ।
ହବି ଅଛି ଆଚ୍ଛା ଆପଣ ମତେ କହିପାରିବେ କୋଉଟା ଗୋଟେ ଆଉ ଇଜି ବାଲା ସ୍ନାସ୍ ଅଛି ଯୋଉଟା କି ହେଲ୍ଦୀ ଥିବା ଆଉ ବୋହୁତ୍ କମ୍ ଟାଇମ୍ ରେ ବନେଇ ପାରିବ? ସେମିତି କିଛି ଆପଣ ଜାଣିଛନ୍ତି କିଛି ସ୍ନାକ୍ସ ଆଇଟମ୍?
ସେଇଟା ମୁଁ ମୁଁ କେବେ ମୁଁ ବନେଇନି।
ଉଁ -ଉଁ -ଉଁ ସେମିତି କା ଟାଇପ୍ ର ମୁଁ ବି ମାନେ ସାଣ୍ଡୁଏଚ୍ ଗୋଟେ ଦେଖନ୍ତୁ ମାନେ ଆମେ ଯଦି ଗୋଟେ ଶଣ୍ଡୁଏଚ୍ ବନେଇ ପାରିବା। ସେଟା ଆପିରି କୁ କେତେ ସତୁରି ଅସି ରୁ ଏଭବ ସେମାନେ ନେବେ ହଁ ଆମେ ଆଜ୍ଞା। ଆମେ ଆମେ ଘରେ ଗୋଟେ ମାନେ ବେଷ୍ଟ ଉପାୟରେ ବନେଇପାରିବା ଆମ ପାଖରେ ଯଦି ବ୍ରେଡ୍ ଥିବ। ବୋହୁତ୍ କମ୍ ଟାଇମ୍ ରେ ହେଇଯିବ ଏଇଟା।
ଆପଣ ଘରେ ସବୁ ସାଣ୍ଡୁଏଚ୍ ବନାନ୍ତି?
ଆଜ୍ଞା।
ଆଚ୍ଛା କେମତି ସାର୍ ବନାନ୍ତି ଟିକେ କହିବେ ମୁଁ ବି ଟିକେ ଟ୍ରାଏ କରିବି?
ହଁ ପିଆଜ ସେଥିପାଇଁ ମାନେ ଘରେ ଯାହା କିଛି ପରିବା ଥିବ। ପିଆଜ ଟମାଟୋ ଗାଜର ଇଏ ତ ବେସିକାଲି ପ୍ରାୟ ଟାଇମ୍ ଘରେ ହିଁ ଥାଏ। କ୍ୟାପ୍ସିକମ୍ ମିଳିନ ପାରେ କ୍ୟପ୍ସିକମ୍ ମିଳିନପାରେ। ଆ ମ୍ୟୁନିଯି ବି ମଧ୍ଯ ମିଳିନପରେ। ମ୍ୟୁନି କୁ ଆମେ କେମିତି ଗୋଟେ ଘରେ ଘରେ କେମିତି ବନେଇକି ଇଏ କରିପାରିବା ଶୁଣନ୍ତୁ। ନଥିନେ କଣ କରିବେ? ନା କ୍ଷୀର ଗରମ ହେଇ ସାରିଲା ପରେ ତାର ଯୋଉ ଥଣ୍ଡା ଥଣ୍ଡା କରିଦେବେ। ଥଣ୍ଡା କରି ସାରିକି ସେଥିରେ ଆପଣ ଗୋଟେ ଗ୍ରାଇଣ୍ଡର୍ ଜାର୍ କୁ ଦେଇ କି ତା ପରେ ଆପଣ ତେଲ୍ ତେଲ ହାଲ୍କା ଚିନି ଅମ ଅଁ ସେଥିରେ ଟିକେ ଅଧିକ ଟିକେ ତେଲ ଲାଗିବ, କ୍ଷୀର ଆଉ ଚିନି ଆଉ ଲୁଣ ଟିକେ ଦେଇକି ତାକୁ ଆପଣ ଗ୍ରାଇଣ୍ଡ କରି କରି କରି କରି ଚାଲିବେ ଗ୍ରାଇଣ୍ଡ କରି କରି ଚାଲିଲେବି ସେ କ୍ଷୀର ଟା ବହଳ ଥିବ ଏବେ ଆପଣ ତେଲ ଦେଇ ସାରିଲା ପରେ ସେ ବୋହୁତ୍ ଥିକନେସ୍ ଆସିଯିବ ଯେମିତି କି ମିହ୍ୟୁନିସ୍ ଭଳିଆ ହିଁ। ତାର ଟେଷ୍ଟ୍ ଆସିଯିବ।
ଆଛା ମିଓନିସ୍ ଏତେ ଇଜି ଓ ଏରେ ଘରେ ବନେଇ ପାରିବ। ପୁଣି ଦ୍ୟାଟ୍ ଟୁ ବି ଗ୍ରେଭି ଓ ଏରେ ଏଇଟା ତ ବହୁତି ଶୁଣିକି ମତେ ଇନଟ୍ରେ କେମିତି ଲାଗୁଛି? ମୁଁ ଭାବୁଛି ଏଇଟା ମୁଁ ବନେଇବି ତା ଦ୍ଵାରା ମୋର ମାନେ ପଇସା ବି ବଞ୍ଚିଯିବ ଆଉ ତା ସହିତ ଗୋଟେ ଭଲ ଟେଷ୍ଟି ହେଲ୍ଦି ଖାଇବା ହବ, ଠିକ୍ ଅଛି ସାର୍ ଆପଣ କୁହନ୍ତୁ ତାପରେ କେମିତି କଣ ରେସିପି ହବ କୁହନ୍ତୁ?
ଆ ଆ ହଁ ବ୍ରେଡ କୁ ଆପଣ ସ୍ୱଳ୍ପ ତେଲ ହଉ କିମ୍ବା ବଟରରେ ହୋଉ ଆପଣ ସେକି ଦେବେ। କିମ୍ବା ଯଦି ଆପଣଙ୍କୁ ବିନା ମାନେ ଅଳ୍ପ ତେଲରେ ବି ଟିକେ ଅଳ୍ପ ଘିଅରେ ବି ଖାଇବାକୁ ଇଚ୍ଛା ଆପଣ କଣ କରିବେ ଅ ଉଁଉଁ ଶୁଖିଲା ବ୍ରେଡ କୁ ତା ଉପରେ ମିୟୁନିଜ୍ ଆଉ ପିଆଜ। ଟମାଟୋ, କଞ୍ଚାଲଙ୍କା ସେଥିରେ ଆଡ କରିବେ ଧନିଆ ପତ୍ର। ଆପଣଙ୍କ ପାଖରେ ଯଉ ବି ଭେଜିଟେବଲ ଥାଉ କାପ୍ସିକମ ଥାଉ କିମ୍ବା ଗାଜର ଥାଉ। ତାକୁ ଆପଣ ଆଡ କରିବେ କାକୁଡି ଏଗୁଡା ସବୁ ଆଡ କରିକି ତା ଦେହରେ ଅ ମିଓନିଜ୍ ଦିହରେ ଏଗୁଡା ସବୁ ଲୁଣ ଆଉ ମରିଚ ଗୁଣ୍ଡ ପକେଇକି ଆପଣ ଗୋଳେଇବେ ଗୋଳେଇକି ବ୍ରେଡ ର ଚାରିପଟ ସେପରେ ଦେବେ। ଯେମିତି କି ଚାରିପଟ କଡ ରହିବ ତାକୁ ଆପଣ ପ୍ୟାନ ରେ ହଉ କିମ୍ବା ସାଣ୍ଡୁଇଚ ର ଫ୍ରାଏ ଯୋଉ ତାୱାଟା ମିଳୁଛି।
ସେଥିରେ ତ ସାଣ୍ଡୁଇଚ ମେକର ନାହିଁ ତ ବିନା ସାଣ୍ଡୁଇଚ ମେକରରେ ମୁଁ କେମିତି ବନେଇ ପାରିବି?
ଆଜ୍ଞା ଗୋଟେ ତାୱା ଯୋଉ ଆପଣ ନର୍ମାଲ ଯଉଥରେ ରୁଟି କରୁଛନ୍ତି ସେ ତାୱା।
ଆଛା।
ରେ ଆପଣ ହାଲକା ଘିଅ ଦେଇକି ଆପଣ ସେଠି ତାକୁ ଥୋଇବେ। ଆଉ ଘୋଡେଇକି କିଛି ସମୟ ପର୍ଯ୍ୟନ୍ତ କିଛି ପାଣି ଦବା ଦରକାର ନାହିଁ କିଛି ନାହିଁ। ନର୍ମାଲ ଏଠି ଅଳ୍ପ ସମୟ ଘୋଡେଇଥିବେ ଯେମିତି କି ଦୁଇ ତିନି ମିନିଟ୍। ତାପରେ ଏପଟ ସେପଟ କରିସାରିଲା ପରେ ଆପ ପରା ସାଣ୍ଡୁଇଜ୍ ହେଇଯିବ। ବହୁତ ଭଲ ପା ଲାଗିବ।
ଆପଣ ତ ବହୁତ ବଢିଆ ରେସିପି ମତେ ସେୟାର କଲେ, ଆଚ୍ଛା ଆପଣଙ୍କୁ ଅ ଯୋଉ ଅ କିଛି ମୁଭି ଦେଖିବାକୁ କଣ ଭଲ ଲାଗେ? କୌଣସି ଟାଇପ ର ମୁଭି ଆପଣ ଦେଖନ୍ତି?
ହଁ ମତେ ପ୍ରାୟ ଟାଇମ ଟାଇମ ତ ହୁଏନି ମୁଁ ଓଳିଆ ମୂଳ ଟିକେ ଦେଖିବା ପାଇଁ ମତେ ବହୁତ ଭଲ ଲାଗେ ସେମତି ହ ଓଡିଆ ମୁଭି ଗୋଟେ ଦେଖି ସାରିଛି ଆଜି କିମ୍ବା କାଲି ଭିତରେ। ଆଜି ଦେଖୁଥିଲି ଗୋଟେ ଓଡିଆ ଫିଲ୍ମ ଯୋଉଟା କି ଅପରାଜିତା, ଉତାମ ମହାନ୍ତି, ଅ ବିଜୟ ମହାନ୍ତିଙ୍କ ଉପରେ ଆଧାରିତ। ସେ ଜଗା ହାତରେ ପଘା ସେଟା ଦେଖୁଥିଲି, ବହୁତ ବଢିଆ ମତେ ଓଡିଆ ଫିଲ୍ମ ଦେଖିବା ପାଇଁ ବହୁତ ଭଲ ଲାଗେ।
ଛାଟ ବଟ ଆଚ୍ଛା ମୋ ସରେ ଗୋଟେ ଆପଣଙ୍କୁ ପଚାରିବାକୁ ଚାହୁଁଛି? ମୋର ନା ମାନେ ଫେସରେ ପିମ୍ପଲ ଅଛି। କିନ୍ତୁ ମୁଁ ଜାଣିପାରୁନି ସେଇଟା କଣ କେମିତି କମିବ ଆପଣ ଜାଣିଛନ୍ତି ତାର ଟିକେ କଣ ମେଡିସିନ ୟୁଜ୍ କରିବାକୁ ପଡିବ କି କୋଉ ଡକ୍ଟରଙ୍କୁ ଦେଖେଇଲେ କମିବ ମୁଁ ଜାଣି ପାରୁନି ମୁଁ ସେଥିପାଇଁ ବହୁତ ଟିକେ ଚିନ୍ତାରେ ମଧ୍ୟ ଅଛି।
ମୋ ଯଉ ମାନେ ଇଣ୍ଟରନେଟରେ ବହୁତ ପ୍ରକାର ଫେସୱାସ୍, ମରସୁରାଜର, ସନ୍ସକ୍ରିମ୍, ବିଭିନ୍ନ ପ୍ରକାର ମିଳୁଚି। ଆପଣ ସେଇଡାକୁ ଯେତେ ଆଭଏଡ୍ କରନ୍ତି ତାହେଲେ ବହୁତ୍ ଭଲ କାହିଁକି ନା ଆ ଆମେ ବାୟୋଟିକ ପ୍ରଡକ୍ଟ୍ ଲଗେଇଆ। ମାନେ ଆମ ଅଞ୍ଚଳରେ ଯାହା ଯାହା ଚାଲୁଥିବ ଆମେ ସେଇଟାକୁ ଲଗେଇବା। ଯେମିତି କିି ଗୋଟେ ନିମ୍ବ ପତ୍ର। ତାକୁ ଆପଣ କଣ କରିବେ ନିମ୍ବପତ୍ର ମେଥି ମୁ ପତ୍ର ବା ଉମ୍ ବାଟିକି ମେ ଥି ସହିତ ମାଟିକି ଆପଣ ଖାଲି ହଳଦୀ ହଳଦୀ ବି ନେଇକି ପ୍ୟାକେଟ୍ ହଳଦୀ ନ ହେଇକି ଗୋଣ୍ଟା ହଳଦୀ ତାକୁ ଯେଦି ଆପଣ ବାଟିକି ଲଗାନ୍ତି ଆଉ ନିମ୍ବ ପତ୍ର ସଇତ ପଢା ଆପଣ କେ ସ୍କିନ୍ ବହୁତ୍ ହିଁ ବଢିଆ ଆପ୍ଲାଏ କରିବେ। ଆପଣଙ୍କ ବହୁତ୍ ଭଲ ସେଟା ହେବ।
ସାର୍ ଏଇଟା କଣ ବ୍ୟବହାର କଲେ ସତରେ ମୋର ପିମ୍ପଲ କମିଯିବ।
ଆଜ୍ଞା। ଏଇଟା କଣ? ଅଧିକାଂଶ ମାନେ ଗରମ ପ୍ରଭାବରୁ ପେମ୍ପଲ ଟା ବାହାରେଐ ଆପଣ ବହୁତ ପରିମାଣରେ ପାଣି ପିଅନ୍ତୁ। ଥଣ୍ଡା ପାଣି ନାହିଁ ନର୍ମାଲ ପାଣି। ପିଅନ୍ତୁ। ବହୁତ୍ ପରିମାଣରେ ପାଣି ପିଅନ୍ତୁ।
କି ମୁଁ ତାକୁ ଗୋଟେ ଥର ଯଦି ବନଉଚି ତାକୁ ଫ୍ରିଜ୍ ରେ ରଖି ମୁଁ ଚାରି ପାଞ୍ଚ ଥର ୟୁଜ୍ କରିପାରିବି।
ଆଜ୍ଞା ନିମ୍ବ ପତ୍ର କିଛି ହେବ ନାହିଁ ସେଇଟା ହଉଚି ଆମ ହର୍ବଲ ପ୍ରଡକ୍ଟ ଗୋଟେ। କିଛି ହେବ ନାହିଁ ସେଥିପାଇଁ।
ଅ ଠିକ୍ ଅଛି ସାର୍। ତାକୁ କେମିତି କଣ କେତେ କ୍ଵାଣ୍ଟିଟିର ନିମପତ୍ର କେତିକି ପୁଣି ମେ ଆଁ ଯୋଉ କହିଲେ? ତ ଆପଣଙ୍କର ହଳଦୀ ମେଥି ସେଟା କେତେ କେତେ ପରିମାଣରେ ସେମତି କିଛି ଅଛି ନା ସେମତି କିଛି ନାହିଁ? ଯାହା ବି ମିଶେଇ ଯେତିକି କମିଲେ ଚଳବ।
ମେଥି କୁ ବହୁତ୍ କମ ୟୁଜ୍ କରିବେ ହଳଦୀ କୁ ଆଉ ଦୁଇ ତିନି ଖଣ୍ଡ ଗୋଟେ ମୁଠା ଯଦି ଆପଣ ପତ୍ର ଦିଅନ୍ତୁ। ଦୁଇ ତିନି ଖଣ୍ଡ ହଳଦୀ ଦେଇକି ଆପଣ ତାକୁ ବାଟିକି ଲଗେଇ ପାରିବେ।
ଥାଙ୍କ୍ ଉ ସାର୍। ଆପଣଙ୍କ ସହିତ କଥାହେଇ ମୋତେ ବହୁତ ଭଲ ଲାଗିଲା। ଆଉ ବହୁତ୍ ବହୁତ୍ କିଏ ଆପଣ ବହୁଊତ ଭଲ ସଜେସନ ଦେଲେ। ପରତୁ ପଲେ କେମତି କମିବ ବୋଲି ଆଉ ସେଥିପାଇଁ ଥାଙ୍କୟୁ ସାର୍।
ୱେଲକମ୍ ୱେଲକମ୍।